ହାଲୋ।
କଣ କରୁଛ?
ଏ ବସିଛି ଆଉ। ତମେ?
ଏଇଠି ଆସୁଛି ଟିକେ ବାହାରକୁ କାମ ଅଛି ତ।
ଓହୋ। ଘର କୋଉଠି ଭାଇ?
ଘର ଆମ ନୟାଗଡ଼।
ନୟାଗଡ଼ କୋଉ ଜାଗା?
ନୟାଗଡ଼ ଏପଡେ ଆଉ, ହୁଁ। ତା ତୁମର?
ଆମର ବଡମ୍ବା।
ଓ ହୋ।
ମାଉସୀ ଘର ନୂଆଁଗା ଆଉ।
ମାଉସି ଘର କିଏ କହିଲ?
ମାଉସୀ ଘର କଣ ଜାଣିପାରିବ? ନାନୀ ଯୋଉ ଲେକ୍ଚର ଅଛି କଲେଜ୍ ରେ।
କଲେଜ ର ଲେକ୍ଚର କୋଉଠି ରହୁଛନ୍ତି କି କୋଉ ପଟେ?
କଣ କହିଲ?
କହଲି କୋଉ ପଟେ ରହୁଛନ୍ତି?
ସେ ପ୍ଲସ୍ ଥ୍ରୀ ରେ ଅଛି ସାଂସ୍କ୍ରିଟ୍ ରେ
ଏଇ ସଫେ ମ୍ୟାମ୍।
ନାଇଁ ନାଇଁ ଅର୍ଚନା।
ଓହୋ।
ହଁ
ଆଉ କଣ କରୁଛ?
ଏଇ ବସିଥିଲି ଆଉ କଣ କରିବି। ତମର କୋଉଠି ନୂଆଗାଁ ନା ଜମପଡା?
ନାଇ ମୁ ନ
ନୂଆଗାଁ?
ହୁଁ।
ଆଉ ଏ ନୁ ତୁ ଯେ ଖାଇନି ଆଉ।
ଓହୋ। ନାଇଁ ନାଇଁ ଖାଇନୁ ଆମେ ଚା ଟିକେ ପିଇଥିଲୁ ଆଉ ଖାଇନୁ।
ହୁଁ ହୁଁ। ଆଉ ସବୁ ଭଲ ଦେହ ପା?
ହୁଁ ଆଉ କଣ ପଢାପଢି ଚାଲିଛି ଏବେ?
ଏ ପ୍ଲସ ଥ୍ରି ଚାଲିଛି ବା। ଏ ନୂଆଗାଁ ରେ ଏକା।
ନୂଆ ଗାଁ ରେ ପଢୁଛ?
ହଁ ହୁଁ।
ହଁ ହ। ନୂଆଗାଁ ରେ ପଡୁଛ ମୁଁ କାଇହିଁ ଦେଖିିନି ତ ତମକୁ?
ମତେ ଦେଖିଥିବ ଚିହ୍ନି ନଥିବ। ନୂଆଗାଁ ରେ ମୁଁ ପ୍ରାୟ ଟାଇମ।
ତମେ କାହା ବ୍ୟାଚ ର କହୁନ ମୁଁ କହିଦେବି।
ମୁଁ ତମ ଉପର ବ୍ୟାଚ ହେବି।
ପ୍ଲସ ଥ୍ରୀ ଯେ ମୋର ଏଇ ଇୟର ହେଇଥିଲେ ମୋର ସରନ୍ତାଣି ପ୍ଲସ ଥ୍ରୀ କିନ୍ତୁ ମୁ ପଢୁନଥିଲି ଏ ବର୍ଷ ମୁଁ ଫାଷ୍ଟ ଇୟରରେ କଲି ଜଏନ।
ମୁ ତମଠୁ ଆ ମୋର ଏବେ ମାର୍କ ବାହାରିଲା ପ୍ଲସ ଟୁ ର।
ପ୍ଲସ ଟୁ ର?
ପ୍ଲସ୍ ଥ୍ରୀ।
ଏବେ ମାର୍କ ବାହାରିଲା ଆଉ ତାହେଲେ ଏଇ ଇୟର ପାସ୍ ଆଉଟ୍ ତମର।
ଆରେ ଆକୁ ଚିହ୍ନିନ ଶୁଭ କୁ?
ଶୁଭ ଶୁଭ କିଏ କହିଲ? ଆକୁ ଚିହ୍ନିଚ ଯୋଉ ନୂଆସାହି ର ନୂଆସାହି ର ବାଦଲ? ନଣ୍ଡା ନଣ୍ଡା ଗୌରା।
ହଁ ଚିହ୍ନିଚି ଚିହ୍ନ ଚିହ୍ନିଚି।
ହଁ ଏଇରା ସବୁ ମତେ ଚିହ୍ନିଚନ୍ତି ହରି ହରି ମୁଁ ସଙ୍ଗାତି ହଉ। ଆଉ ଚେମା।
ହଁ।
ହୁଁ ଏମାନେ ସମସ୍ତେ ଚିହ୍ନିଚନ୍ତି। ମତେ ନୂଆଗାଁ ରେ ସମସ୍ତେ ଚିହ୍ନିଚନ୍ତି ତମୁକୁ ବି ମୁଁ ଚିହ୍ନିଥିବି ଯେ ଅଁ ଜାଣିନି କିନ୍ତୁ ଆଉ ଫଟୋ ଫଟ ଦେଖିଲେ ଜାଣିବି।
ଓହୋ।
ମୁଁ ପଢୁ ନଥିଲି ନା ମୁଁ ଏ ହଁ ଏବେ ଅଛି।
କୋଉ ଡିଗି ରହୁଚ?
ଆମର ବ୍ୟାଙ୍କ ସାହି ବା। ଆମର ଯୋ-ଯୋଉ ହଁ ନାଇଁ ନାଇଁ ଥାନା ସାହି ନୁହଁ ବ୍ୟାଙ୍କ ଓଭରସିଜ୍ ବ୍ୟାଙ୍କ।
ଓହୋ ନୂଆସାଇ।
ହୁଁ ନୂଆସାହି।
ତେମେ
ଆମର ମୋ ମଉସା ଆଇଥି ଥିଲେ ମ ଯୋଉ ଚେକିଙ୍ଗ ଫେକିଙ୍ଗ କରନ୍ତି ମେଡିକାଲରେ।
ଏ ଯୋଉ ହଁ ହଁ ତାଙ୍କର ଆକ୍ସିଡେଣ୍ଟ ହେଇଥିଲା ମଝିରେ।
ହଁ ହଁ ସିଏ ମୋ ମଉସା ହେବେ।
ଜାଣିଚି। ତେମେ ମଝିରେ କଲେଜ ପଡିଆ ଖେଳି ଆଇଥିଲ କି?
ହୁଁ ମୁଁ ତ ଖେଳୁଚି କଲେଜ ପଡିଆରେ ମତେ ଚିହ୍ନିଚନ୍ତି ସବୁ।
ମୁଁ ଦେଖିଚି ତ କଲେଜ ପଡିଆରେ।
ଦେଖିଚ ଏଇଆ ତ କହୁଚି ଚିହ୍ନି ଥିବ ଜାଣିଥିବ ଦେଖିଥିବ କିନ୍ତୁ ଏ ଫଟୋ ଫଟୋ ଦେଖିଲେ ଜାଣିବ ନହେଲେ ଜାଣିପାରିବନି ଏମତି।
ଆଜି ଯିବ କି?
ମୋର ଏବେ ଟିକେ ଦେହ ଖରାପ ଅଛି ମଝିରେ ଦେଖିନଥିଲ ଯୋଉ ମୁହଁ ଫୁଲିଥିଲା ମୋର।
ନୂଆସାହି ରେ ବୋଲେ ତ ଜଣେ ଆସୁଥିଲା ଆକାଶ ଭାଇ ଜଣେ ଆସୁଥିଲେ।
ନା ମୋ ନାଁ ହିଁ ଆକାଶ।
ଏ ତମେ କି?
ହଁ ଯୋଉ ବାଇକ ନେଇକି ଯାଏ ପଲସର୍।
ହୁଁ ହୁଁ।
ହୁଁ।
ଆଉ ଚିନି ଯିବ କଣ ତାହେଲେ?
ଚିହିଁଚ?
ହୁଁ।
ମୁଁ ତ କାଇଁ ଜାଣିପାରୁନି କିଏ, ଫଟା ଦେଖିଲେ ଜାଣିବି ଆଉ।
ହୁଁ।
ଆଉ ଖେଳ ହଉଚି କି ନାହିଁ, ଏବେ ପଡିଆରେ।
ଖେଳ ସବୁ ସବୁଦିନ ଏମିତି ଚାଲିଚି, ଏବେ ତ ଟୁର୍ଣ୍ଣାମେଣ୍ଟ ହଉଥିଲା ସଇଲା ଏବେ ଆଉ।
ହଁ ଏବେ ଟୁର୍ଣ୍ଣାମେଣ୍ଟ ହଉଥିଲା, ମୁଁ ଆଇଥିଲି, ମୋ ଦେହ ଖରାପ ହେଲା ପୁଣି ଭୁବନେଶ୍ୱର ପଳେଇଲି। ପୁଣି ଏବେ ଦି ପଅରିଦିନ ଆଇଚି।
ଏବେ ଚାଲିଛି ସବୁ ନେଇଁ ଖେଳ।
ଯିବା ଆଉ, ଚାରିଟାଏଳକୁ ଆଉ।
ଭାଇ ପିଲା କମ୍ ଆଉଚନ୍ତି ଆଉ।
ହୁଁ।
ଏଇ ଅଠର ଉଣେଇଶି ଜଣ ଆସନ୍ତି।
ଆଛା।
ଜୟ ଦା
ଅଠର ଉଣିଶି ପିଲା ହେଲା ବେଳକୁ ଆଉ ଅଳପ ହେଲାଣି?
ଅଳପ ଯଦି ଦିଟା ଟିମ୍ ହଉନି ତ ଆଉ କଣ?
ଦିଟା ଟିମ୍ ଦରକାର ଆଉ। ଆମର ଥୋଡ଼ି ନା ବୋଲିଂ କରିବେ। ଅଲରାଉଣ୍ଡର ଅଛନ୍ତି ନା, ବ୍ୟାଟିଂ ଯିଏ କରୁଚି, ସେ ବୋଲି ବୋଲିଙ୍ଗ କରୁଚି ଆଉ, ଖାଲି ଫିଲିଡିଙ୍ଗ ଟିକେ ସଟେଜ ହବ ଆଉ, ଗୋଟେ ଟିମ ରୁ ଆଉ।
ରଜକୁ ଯିଏ ଯାର କାମରେ ଆସିଥିଲା, ଟିକେ ଗାଁ ରେ ଖେଳି ଦଉଥିଲେ ଯିଏ ଯାର
ହୁଁ, ଆଉ ଇଏ ଆଉଚନ୍ତି ଯୋଉ ରାକେଶ ଭାଇ, ଯୋଉ ଆସୁଥିଲେ ୟୁନିକର୍ଣ୍ଣ ଧରିକି। ଯିଏ ୟୁନିକର୍ଣ୍ଣ ଧରିକି ଆସନ୍ତିି ନି, ରେଡ଼ କଲର ଟେ?
ହଁ, ରାକେଶ ଭାଇ ଆସୁଛନ୍ତିତ। ଏଇ ଥାନାରେ ଯୋଉ ରାକେଶ ଭାଇ ପା? ସେ ଆସୁଚନ୍ତି ବେଳେବେଳେ, ନହେଲେ ନାଇଁ।
ଆଛା।
କିନ୍ତୁ ଅମିତି ଭାଇ ସେଦାବେଳେ ଆସୁଛି ଆଉ।
ଅମିତି ଆସନ୍ତି?
ଅମିତ୍ ଆଇ ତାର ରେଗୁଲାର, କୋଉ ଦିନ ତାର ବନ୍ଦ ନାହିଁ।
ଆଉ ଦିପୁ ଭାଇ?
ଦୀପୁ ଭାଇ ଆସୁନି, ଖେଳୁନି ସେ
ଆସୁନାହାନ୍ତି ଆଉ।
ଆସୁଚି ଯେ ଖେଳୁନି।
ଆଉ
ନାଇଁ କହିଲା ମୁଁ ଖେଳ ଛାଡିଦେବି, ଖେଳୁନି।
ଓହ, ଏ ଏନପି ଏଲ ହବା କଥା କଣ ହେଲା? ହେଲାନି।
ଏରା ପାଟି ତୁଣ୍ଡ ହେଇଯାଇଛନ୍ତି ପା ମିଟିଂରେ।
ହଁ।
ମାନେ ସିଏ କହୁଛନ୍ତି ମୁଁ ଡାକିବିନି ଇଏ କହୁଛି ମୁଁ କ୍ୟାପ୍ଟେନ ହେବିନି ଏରା ଏମିତି ଟା ବା ପାଟିତୁଣ୍ଡ ହେଇଛନ୍ତି। ସମ ସମସ୍ତେ ଗଉଛନ୍ତି।
ଓମ ଯାଉଛି କି ନାଇ ଖେଳିବାକୁ?
ଓମ ଭାଇ ତ ସବୁଦୀନ ତା ପାଖରେ ଚାବି ଆଉ।
ନା ସିଏ ରଖୁଛି ନା ସବୁ।
ସମସ୍ତେ କହୁଛନ୍ତି ମୁଁ ଜଣଙ୍କ ଅଣ୍ଡରରେ ଖେଳିବି ଆଉ ସମସ୍ତେ ଯଦି କହିଲେ ଅଣ୍ଡରରେ ଖେଳିବାକୁ ଆଉ ବଡ ପିଲା କିଏ କିଏ ଟାକିବେ।
ହୁଁ ଆଉ ସବୁ ଭାଗ ବାଣ୍ଟି କେମିତି ଏମିତି ହେଲେ କରିକି ଖେଳିବା କଥା ଆଉ। ମଞ୍ଜିତ ଭାଇ ଯାଉଚି?
ହୁଁ ବଞ୍ଜିଦ ଭାଇ ରାଜି ହେଇଥିଲା ଡାକିବାକୁ।
ହୁଁ।
ପରେ ମନା କରିଦେଲା।
ଆଚ୍ଛା।
ଆଉ କଣ ଛୋଟ ଛୋଟ ପିଲା କ୍ୟାପଟେନ୍ ହେଇକି ଡାକିବେ?
ସେମାନେ ଡାକିବେ କି ଆଉ। ଏବ ଜାଣିବା ଶୁଣିବା ବୁଝିଆ ସୁୁଝିଆ ସବୁ। କ୍ୟାପ୍ଟେନସିପ୍ କରିପାରୁଥିଲା ଭଳିଆ ପିଲା ଡାକିବେନା ଆଉ।
ଦୀପୁ ଭାଇ କହୁଛି ମୁଁ ଡାକି ପାରିବିନି ମୁଁ ଜଣଙ୍କ ଅଣ୍ଡର ରେ ଖେଳିବି। ବଞ୍ଜିତ ଆ ମୁଁ ବି ଅଣ୍ଡରରେ ଖେଳିବି ଖୁସି ଭାଇ କହୁଛି ମୁଁ ବି ଅଣ୍ଡର ରେ ଖେଳିବି ଆଉ କି ଡାକିବ।
କିଏ ଅମିତ ଭାଇ
ଅମିତଭାଇ ସେ ହବନି ବା। ପ୍ରପର ନୂଆ ପିଲା ଗା ପ୍ରପର ନୂଆ ପିଲା କ୍ୟାପ୍ଟଟେନ ହେବେପା।
ଓ ହୋ ମାନେ ନୂଆ ଗାଁରେ କା ନୂଆ ଗାଁରେ ଏକା କେତେଟା ଟିମ୍ ହଉଛି କି?
ନୂଆ ଗାଁ ରେ ହବ ପାଞ୍ଚ ଛଅ ଟା ହେଇଯାଉଛି।
ଏତେ ଟିମ୍ ନ କଲେ ହବନି ଦି ତିନିଟା ଟିମ୍ କରିକି ଆଉ ବାକି ବାହାରୁ
ବାହାରୁ ପିଲା ଆଉସନ୍ ଯେ କିନ୍ତୁ ନୂଆ ଗାଁ ପିଲା ହିଁ ଡାକିବେ। ଚାରଡ଼
ରୁକୁ ମାନେ ବୁଝିପାରିଲେନି ମାନେ ଯୋଉ ଆମର ଏମ୍ ପି ଏଲ ଟା ଯୋଉ ହୋଉଛି
ହୁଁ।
ପିଲା ଆସୁନାହାନ୍ତି କି ବାହାର ଗାଁ ପିଲା ମାନେ କେମିତି ଆମର ସମ୍ପଡା ହୋଉ ଏପଟେ ମଇ ଇଏ ସିଏ ଏମିତି ଆସୁ ନାହାନ୍ତି କି ଟିମ୍।
ହୁଁ ହୁଁ।
ହୁଁ ହେମିତିହେଲେ ନୂଆ ଗାଁ ର ଦି ତିନିଟା ଟିମ୍ ଆଉ ଦି ତିନିଟା ପରେ ସେଇ ଟିମ୍ ସହ ଖେଳ। ଏମିତି ନୂଆ ଗାଁ ରୁ ଥୋଡିନା ପାଞ୍ଚ ଛଅଟା ଟିମ୍ ହେଲେ ତ ଖାଲି ନୂଆ ଗାଁରେ ଖେଳିବୁ ନା କଣ? ନୂଆ ଗାଁ ଅର୍ଗାନାଇଜ କରୁଚି ବୋଲି ତୋ ଥୋଡିନା ନୂଆ ଗାଁ ସବୁତକ ଟିମ୍ ଖେଳେଇବ।
ଏଇଟା ଏମ୍ ପିଏଲ୍ ନା ଗୋଟେ ଟିମ ରେ ନୂଆ ଗାଁର ପାଞ୍ଚ ଜଣ ରହିବେ। ଆଉ ଫରେନ ପ୍ଲେୟାର ର ଛ ଜଣ ରହିଆ। ଫରେନ୍ ମାନେ ଏ ଯୋଉ ବାହାର ପିଲା ତାଙ୍କର ଯୋଉ କହିଲ ସମଡା ମ
ମାନେ ତମେ ଯୋଉ କହୁଛ ଭଡା ଆଣିକି ଖେଳିବେ ଛ ଟା। ନା କଣ?
ଭଡା ନାଇଁ ସେ କିଣା ହେଇଥିବେ ନା। ଅପସନ ହବ ପିଲାଙ୍କର।
ମାନେ ତମେ କହୁଛ ଯେ ଟିମି ନୂଆ ଗାଁ କିନ୍ତୁ ପିଲା ନୂଆ ଗାଁ ପ୍ଲସ ବାହାର ପିଲା ଗୋଟେ ଟିମ୍ ରୁ ମିଶିକି ଏଗାର ଜଣ ଖେଳିବେ ଆଉ।
ହୁଁ ଟିମ୍ ତାଙ୍କ ଓନର ଜିଏ ଯାହା ନାଁ ଦବ।
ଆଚ୍ଛା।
ହୁଁ
ଯିଏ ଯାହା ପିଲା କିନ୍ତୁ ଭଡା ଯିଏ ଯାହା ପିଲା ଯିଏ ଯାହା ବାଛିକି ଭଡା ଆଣି ପାରିଲା ଆଉ। ପଇସା ଦେଇକି ଆଉ ଏମିତି ସିଷ୍ଟମ ତାହଲେ।
ହୁଁ ଆଇ ପି ଏଲ୍ ତ ଯେମିତି ହଉଛି ସେମିତି ଆଉ କଣ।
ହୁଁ ହୁଁ। ନା ଗୋଟେ ରହିବ ଯିଏ ଯାହା ପଇସା ଯିଏ ଯେତ ଦେଇକି ଯେତେ କ
ଯିଏ ଯାହାପଟେ ଡାକିଲା ଅଧିକ ପଇସା ସିଏ ତାପଟେ ଆଉ।
ବିଶ୍ଵ ସାରା ଯାଉ ଛନ୍ତି ନା ଖେଳିବାକୁ।
ଯାଉଛନ୍ତି।
ଯାଉଛନ୍ତି।
ହୁଁ।
ଯିବା ଆଜି ଆଉ ଖେଳିବାକୁ ଆଉ।
ହଉ ଆଜି ଆସ ଆଉ। ଏ ଘରେ ବସିକି କଣ କରିବେ ସେଁ ଚାରିଟା ବେଳିକି ପଳୁଉଥିଲୁ।
ଆଉ ଫଟୋ କୁ ଟିକେ ଦିଆ ଛାଡିବ ହ୍ୱଟସଆପ ରେ।
ହୁଁ ନହଲେ ଆଜି ପଡିଆ ପଡିଆ ଟି ଗଲେ ଚିହ୍ନା ଚିହ୍ନି ହେଇ ଯିବା ନି କି ଆଉ।
ହଁ ଠିକ୍ ଅଛି।
ହ ହଉ।
ଏ ଇଏ ମାର୍କେଟକୁ ନୁଆ ବାହାର‌ହବ। ରଖୁଛି ଭାଇ।
ହୁଁ।
ରଖୁଛି।
ହୁଁ।